ଶୁଭଶ୍, କୋଉଠି କୋଉଠି ଅଛ ଏବେ?
ହଁ, ଏଇ ବାହାରେ ବୁଲୁଚି ଆଉ ଚଲାବୁଲା କରୁଛି ଆଉ
ହଁ ହଁ ଭଲ ଭଲ, ଭଲ ସକାଳେ ମର୍ନିଂ ସକାଳୁ ୱାର୍କ ହିଁ ବହୁତ୍ ଭଲ ହେଲଥ୍ ପାଇଁ ସବୁ ପାଇଁ। ବହୁତ୍ ସାରା ଜିନିଷ ଇଏ କରିଥାଏ ରୋଗରୁ ମୁକ୍ତ ଆରାମସେ ଭଲ ଆଉ।
ହଁ ଆଜିକାଲିକା ତ ଯୋଉ ରୋଗ ହେଲାଣି ସ୍ୱାସ୍ଥ୍ୟକୁ ଯତ୍ନ ନିହାତି ଦରକାର ସମସ୍ତଙ୍କର ହୁଁ ସମସ୍ତଙ୍କର ଘରେ ଘରେ ଏଁ-ଏଁ-ଏଁ ଆମର ଯକୃତ ପ୍ରୋବ୍ଲେମ।
ହଁ ସବୁ।
ହଁ। ଶ୍ବାସ ପ୍ରୋବ୍ଲେମ୍ ଆଉ ଦେହରେ ଚର୍ବି ଜମୁଚି। ଚି, ତ ଏଥିପାଇଁ ତ ସବୁବେଳେ ଚଲାବୁଲା ବ୍ୟାୟାମ
ହୁଁ, ନିହାତି ନିହାତି ଦର୍ ହେଲେ ବି ମେଡ଼ିକାଲକୁ ଆଉ ଯିବନି ଆରାମସେ ଘରେ ରହିକି ସ୍ୱାସ୍ଥ୍ୟ ଖାଇବା ଇଏ ସିଏ ଦେଶ୍ ଖାଇବା ଏସବୁ ଭଲ ଆଉ ବାହା ବାହାରେ ରହିଲ୍ ଯେମିତି ସବୁ ମାନେ ଫାଷ୍ଟଫୁଡ଼୍ ତେଲ ଅଏଲିଙ୍ଗ ଫୁଡ଼୍ ସବୁ ଖାଉଛନ୍ତି ଆଉ ତା ଦେ ତାପରେ ତ ବହୁତ ଦେହ ଖରାପ ହଉଛି ଆରାମସେ ଯାଇଁକି ମେଡିକାଲରେ ପୁଣି ପଶୁଛନ୍ତି, ଆମେ କଣ କରିବା, ସେଥିପାଇଁ ଭଲ ଗାଁରେ ଗାଁରେ ର ପୁରା ଦେଶୀ ଖାଇବା ଖାଅ ଟିକେ ଯାହା ବି ହଉ ଇଏ ସିଏ ପଖାଳ ପଖାଳ ଆରାମସେ ଖାଅ। ବଡି ଟିକେ ଏକ୍ସରସାଇଜ ଦିଅ।
ହୁଁ ମୁଁ ତ ସେଇ ହଁ ହଁ ମୁଁ ଆଗରୁ ସେଇ ଟିକେ ଫାଷ୍ଟ ଫୁଡ୍ ଖାଇଦିଏ ତେଲ ଜିନିଷ ଟିକେ ଅ ଧିକା ଖାଇଦିଏ ତ ମଝିରେ ଦେହ ଖରାପ ହେଲା ତ ନିଜେ ପୁଣି ସେ ସବୁ କୁ ଛାଡ଼ିଲି ଆଉ ସେ ସବୁ ବି ଇଚ୍ଛା ହଉନି ଖାଇବାକୁ ଯେତିକି ମୋର ସାଲାଡ ଘରେ ଜେତ ଘରେ ଯେତିକି ବନେଇବେ ମାନେ ଯାହା ଡାଲମା ହଉ। ଭଲ ଜିନିଷ ଯୋଉ ସେଇଗୁଡାକ। ଭଜା ଅଳ୍ପ ତେଲରେ ଏବେ ସେଗୁଡାକ ସବୁ ଭଲ ବି ଲାଗେ ବାସନା। ଆଗରୁ ଯେମିତି ବାହାର ଖାଦ୍ୟ ଗୁପଚୁପୁ ହଉ ଚାଟ ଇଏ ବି ସବୁ ଆସ ଆସ୍ତେ ଆସ୍ତେ ମୁଁ ସବୁ ମୋର ସବୁ ମାନେ ଘୃଣା ଭାବ ପଳେଇ ଆସି
ହଁ ଧୀରେ ଧୀରେ ଆମେ ଦେଖିଲେ ଏଣେ ଦେହ ଖରାପ ହେଲେ ଦେହକୁ ଆଗେ ଦେଖ ଖିବ ନା ଇଏ ସବୁ ଖାଇବା ପାଇଁ ଇଏ କରିବ ବୁଝିପାରୁଛ ଆଗେ ଦେହ ପ୍ରାରି ଦେହ ରହିଲେ ସିନା ତମେ କିଛି କରିପାରିବ ଆଉ ଦେହ ଯଦି ନରହିବ ପୁଣୀ ତମେ କଣ କରିବ କିଛି
ହୁଁ ଟିକେ କଣ ସହରରେ ଯେତେବେଳେ କାମ କରୁ ଥିଲି ତ ସେସବୁ କଣ ଚଲା ବୁଲା ମୁଁ ଟିକେ ହୁଏ ଭଲ ଲାଗେ। ଟିକେ କଣ ଘରେ ଏବେ ରହିଗଲେଣି ତ ଆଉ ଏତେ ସେ ଆଗ ଭଳି ଚଲାବୁଲା ହେଇପାରୁନି ଯାହା ଏଇ ଘର ଆଗରେ ବୁଲାବୁଲି କରୁଛି ଆଉ କଣ ଆମ ନିଜ ଅ ଘର ଭିତରେ ଯୋଉ ଆମ ବାଡି ଅଛି ତାରି ଭିତରେ ସ ବୁଲାବୁଲି।
ହଁ ଯେତିି ହଁ ଯେତିକି ହେଇପାରୁଛି ସେତିକି କର। ଆଉ କଣ କରିବା ଟାଉନରେ ରହିଲେ ଯଦି ଭୁବନେଶ୍ଵରରେ ରହିବ ଆରାମସେ ସବୁ ମନ୍ଦିର ମନ୍ଦିର ଯାଇ ସେ ଭୁବନେଶ୍ୱର କେତେଟା ମନ୍ଦିର?
ହଁ ହଁ ହଁ ଯାଇଛି ମ ଭୁବନେଶ୍୍ୱର କୁ ତ କୁହନ୍ତି ମନ୍ଦିର ହ
ମାଳିନି ସହହରକୁୁ ଆ ହଁ ଅନ୍ଦର ମାଳିନ ସହର ଆଉ କେତେ ଜାଗା ବୁଲିଛ? ରାମ ମନ୍ଦିର ବୁଲିଛ।
ହଁ ହଁ ବୁଲୁଛି ଯାଇଛି ଯାଇଛି। ଅ ସବୁ ସବୁ ପ୍ରାୟ ସବୁ ଯାଇଛି। ସବୁ ମତେ ବୁଲିବା ଭଲ ମାନେ ଭଲ ଲାଗେ ପସନ୍ଦ ମାନେ ହେଲେ ଏକୁଟିଆ ଭଲ ଲାଗେ ସାଙ୍ଗସାଥି। ପରିବାର ସି ବିସ ହଁ ହଁ ସମୁ
ହଁ ହଁ ପୁରୀ ପୁରୀରେ ଆମର ଯୋଉ ସବୁଠାରୁ ଫେମସ ଆଉ ଆମର ପ୍ରସିଦ୍ଧ ସବୁଠାରୁ ସି ବିଚ୍ ଆଉ। ଆମେ ବି ସେଇ ବାଲେଶ୍ଵରରେ ରହୁ ବାଲେଶ୍୍ୱରରେ ବି ଆମରଯଉ ଇଏ ସି ବିଚ୍ ଅଛି ଚାନ୍ଦିପୁର ସି ବିଚ। ଦୁବୁଲାଗଡ଼ି ହ ସେପଟେ ବି ବୁଲାବୁଲି କରୁ ଆଉ। ଭୁବନେଶ୍୍ୱର ଧଉଳି ଧଉଳି ଧଉଳି ଯାଇଛ।
ହଁ ହଁ ଯାଇଛି ଯାଇ
ହଁ ହଁ। ହଁ ହଁ ଦୌଡିଲେ ବହୁତ ଭଲ ଲାଗେ ନାଇ ଆରାମସେ ବୁଦ୍ଧଙ୍କ ଷ୍ଟାଚ୍ୟୁ ଅଛି। ଗୋଟେ ପିସଫୁଲ ସ୍ଥାନ ଗୋଟେ ଭଲ ଲାଗେ ଆନନ୍ଦ ମୟ ହୁଁ ମନ୍ଦିର ମନ୍ଦିର ନାହିଁ କିନ୍ତୁ ଗଲେ ଟିକେ ସ୍ପିରିଚୁଏ ହଁ।
ସାଇଡ ରେ ସବୁ କାଜୁ ବଣ ଥାଏ ନା।
କାଜୁ ବଣ ବି ଥାଏ।
ଆ ତମେ ଯେ ଯେ ହଁ ଯାହା ବି ନେଇକି ଯିବ ଯୋଉ ମାଙ୍କଡ ହୁ ସେ ସବୁ ଛଡେଇ ସବୁ
ସେ ସବୁ ନେଇଯିବ ସେ ହୁଁ ସେମାନେ ଧର ଜାଣିନାହାନ୍ତି ନା ମୋବାଇଲ ବି ନେଇଯିବେ ଚଷମା ବି ନେଇଯିବେ ତାଙ୍କୁ ଖାଇବା ହଁ ସେ ସ୍ମାର୍ଟ ମାଙ୍କଡ଼ ଗୁଡା ଅଛ ହୁଁ ସେ ଦେଲେ ସେଠି ଦେବେ ନହେଲେ ସେ ଦେବେନି। ବହୁତ ହଁ।
ବାପା ଏମିତି ହେଇଚି ତମ ସହିତ କେବେ?
ହଁ ମୋ ସହିତ ମୁଁ ଯେତେବେଳେ ଯାଏ ହଁ ହେଇଚି ମୋ ସହିତ ମୁଁ ଯେତେବେଳେ ବୃନ୍ଦାବନ ଯାଇଥିଲି। ସେତେବେଳେ ଏମିତି ମୋ ସହିତ ମୁଁ ଯୋଉ ଗ୍ଲାସ ପିନ୍ଧଥିଲି ଗ୍ଲାସଟା ନେଇଗଲେ। ନେଇକି ଉପରେ ଠିଆ ହେଲେ ତାଙ୍କୁ ଆମ ବାବା ଯୋଉ ଥିଲେ ସେ ଯୋଉ ଦେଲେ ଖାଇବା କଣ ବାଦାମ ଫାଦାମ ତାଙ୍କୁ ଦେଲା ପରେ ସେ ଆଣିକି ଆରାମସେ ହାତରେ ଦେଇକିି ଗଲେ ମାନେ ଦେ ତ ସେମାନେ ବି ଜାଣିପାରିକି ପୁରା ବୋହୁତ ମାନେ ଇଏ ଭଲ ଲାଗିଲା ସେଇଠୁ ଦେଖି ଆ ସେମାନଙ୍କୁ ବି ଖାଦ୍ୟ ଦରକାର ନା। ଆମେ ବି ବୁଝୁନାହାନ୍ତି। ଆମେ ଆମ କଥା ଚିନ୍ତା କରୁଚନ ବଟ ସେମାନଙ୍କ କଥା କିଏ ଚିନ୍ତା କରୁଚି। ସେମାନଙ୍କ କଥା କିଏ ଚିନ୍ତା କରୁନ ଆମେ। ସେମାନେ ବି ଖାଇବେ ନା କେମିତି ଖାଇବେ। କଣ ଖାଇବେ କେମତି ଗଛପତର ନାହିଁ ଇଏ ନାହିଁ ସେମାନେ ବି ଖାଇବେ ନା। କଥା ହୋବୁ। ଆଉ ଆମର ତ ରଥଯାତ୍ରା ଆସିଲାଣି। ଆଉ କଣ ଯାଉଚୁ ଦର୍ଶନ କରିବାକୁ ସାନ ପୂର୍ଣିମା ତ ଏଇ ଅଣତିରିଶ ତାରିଖରେ ଆସିବ।
ରଥ ନାଁ ଯାଇ ହବନି ଉଁ। ଝିଅ ଛୋଟ ଅଛି ଏବେ କୁଆଡେ ଯାଇ ହବନି ଆଉ ରଥଯାତ୍ରା ତ ପ୍ରବଳ ଭିଡ ଏବେ ଏ ସେଠି ଯାଇ ହବନି। ଯିଏ ପାଖ ଆଖ ଲୋକ ହଁ ଗଲେ ଆସିଲେ ଆଉ ଯିଏ ଦୂର ଲୋ ଆଗୁଆ ସେ ଉଁ କରିଦେବେ ବୁକିଂ କଲେ ସେ ତାଙ୍କର ରହିକି ସେଠି ଦେ ଦେଖିକି ଆସିପାରିବେ। ଆଉ ଦୂର ରହିଲା ମାନ ଗଲା ମାନେ ନିହାତି ରହିବାକୁ ପଡିବ। ଆଉ ଯାହା ସାଙ୍ଗେ ସାଙ୍ଗେ ଯାଇକି ଦର୍ଶ ନ କରିକି ତ ଆସିବା ହଁ ମାନେ ସୁବିଧା ଜନକ ନୁହଁ।
ଆରାମସେ ହୋଟେଲ ନେଇକି ରହିବ ଇଏ କରିବ ଆରାମସେ ରହିକି ଆସିବ ଆଉ ଗଲେ ଆଉ ରଥଯାତ୍ରାରେ ତ ଆମର ତ ସବୁଠାରୁ ଫେମସ୍ ହେଲା ଆମ ରଥଯାତ୍ରା ଆଉ ବୋହୁ ଭିଡା ହୁଅ ଭିଡ ହୁଅନ୍ତି ଆଉ ଆରାମସେ କରିକି ଦର୍ଶନ କରି ଇଏ କରିକେ ଦେଖିକି ବୋହୁତ ଲୋକ କ ଆଛନ୍ତି ଆଉଟ୍ ଅଫ୍ ମାନେ ଦେଶରୁ ବି ଆସନ୍ତି। ବୋହୁତ ଲୋକ ହୋନ୍ତି ଆମେ ତ ପ୍ରାୟତଃ ଯାଉ ପ୍ରୟେ ବର୍ଷ ଆମେ ଯେତିିକି ଆମ ସାଙ୍ଗ ଫାଙ୍ଗ ଇଏ କରୁ ଯାଇକି ଦର୍ଶନ କରିକି। ଆରାମ ସେ ଆସୁ ଆଉ
ଆମେ ପରିବାର ହଁ ଆମର ବି ଯାଉ ଆମ ପରିବାରରୁ ଆମେ ଯାଉ। ପ୍ରତିବର୍ଷ ଆମେ ଯାଉଚୁ। ଆର ବର୍ଷ ଯାଇଥିଲୁ ଆମର ଏଇ ଆସିନ୍ଵ ମାସ କାର୍ତ୍ତିକ ମାସ ଟାଇମ ରେ। ଆସିନ୍ଵ ମାସ ବେଳକୁ ଆମେ ଯାଇଥିଲୁ।
ଭଲ ଟିକେ ଦର୍ଶନ କରିକି ଆସିଲେ ଭଗବାନଙ୍କ ପାଖରୁ ଦୁଃଖ ଶୁଣେଇକି ଆସିଲେ ଭଲ ଲାଗେ ବୋହୁତ ଇଏ ଲାଗେ। ବଝିପାରୁଛ?
ସେଠି ଡାକ୍ତରଖାନା ଯାଇଥିଲୁ ତ ଡାକ୍ତରଖାନା ଯାଇଥିଲୁ ତ ଡାକ୍ତରଖାନାର ଯୋଉ ଟିକେ ସିଏ ଲେଟ୍ କଲା ତାର ଲେଟ୍ କଲେ ଡାକ୍ତର କହିଲେ ଲେଟରେ ଆସିବେ ତା ଆମେ କିଛି ଟାଇମ ପାଇଗଲୁ। ତ ଯାଇକି ବୁଲି ଆଇଲୁ ଆଉ।
ଭଲ ଭଲ ବୋହୁତ ଭଲ ଆଉ ଆମର ତ ଯେତିକି ଭିଡ ହେଲାଣି ଆମ ଜଗନ୍ନାଥ ମନ୍ଦିର କେତେ ଲାଇନ ଦ ଯିବା ପାଇଁ ଯିମ୍ ଭିତରକୁ ଯିବା ପାଇଁ ପଡିବ। କେତେ ଲାଇନ କ୍ରସ୍ କରିବା ପାଇଁ କେତେ ଭିଡ ଦେଖି ପାରୁୁଥିବ।
ହଁ ଏବେ ବହୁତ ଭିଡା ହେଇଗଲେନି ଯାହା ହୋଉ ଆମେ ନା ଫାଙ୍କା ଫାଙ୍କାରେ ଗଲୁ ଫାଙ୍କା ଫାଙ୍କାରେ ଆସିଥିଲୁ ଆମ ପୁରା ରାତିରେ ମାନେ ବାରଟା ବାରଟା ଏ ବା ଦଶଟା ଆଉ ପରେ ଟା ଯାଉ ଦଶଟା ପରେ ଯାଇକିରି ଯେ ମନ୍ଦିରରେ ଗଲେ ବୁଲିଲେ ଫାଙ୍କା ହେଇଯାଏ ନା।
ହଁ ଦଶଟା ପରେ ହିଁ ଭଲ ଥାଏ। ସେଇ ଟାଇମ ଟା ଆରାମ୍ ସେ ଅଳ୍ପ ରହିଲେ ନା ଆରାମ୍ ସେ ଧୀରେ ଧୀରେ ଦର୍ଶନ କରିକି ମାନେ ଇଏ କରିବେ ବାହାରୁ ଦର୍ଶନ କରିବେ କରିବେ। ଆଉ ସକାଳ ଟାଇମ ଟା ତ ସବୁଠାରୁ ମାନେ ଭିଡ ଟାଇମ ଟା ସବୁ ଯାଆନ୍ତି।
ହଁ ହଁ ହଁ ସକାଳୁ ତ ସବୁ ଭିଡ଼
ସବୁଠାରୁ ଭିଡ ଟାଇମ ସେଇ ଅନୁସାରେ କରିବାକୁ। ବହୁତ ସାରା ଭିଡ ଥାଏ ଆଉ କଣ କରିବୁ। ଯା ଯୋଉ ଯାଏ ଆମେ ଧର ଅଁ ଆମ ଘରଠାରୁ ନ ନିହା କି ଦେଢଶହ କିଲ ଦେଢଶହ କଣ ଦୁଇଶହ ପାଖାପାଖି କିଲମିଟର ଏତେ ଦୂରରୁ ଯିବୁ ଯଦି ଭଲସେ ଦର୍ଶନ କରିକି ନ ଆସିବୁ ଏତେ ଦିନ ପରେ ଯାଉଛି ଭଲ ଲାଗି ଯିବନି ସେଇଟା ସେମିତି ଆଉ ଏମିତି ଆଉ
ହଁ ପରିବାରରେ ଆଉ କିଏ କିଏ ଅଛନ୍ତି ତମର।
ହଁ ପରିବାରରେ ସିଷ୍ଟର ଗୋଟେ ଅଛି ଏମତୀ ଭଉଣୀ ଅଛି ଗୋଟେ ସେ ପ୍ଲସ୍ ଟୁ କଲେଜ ଆଉ ପଢ଼ା ପଢାପଢି ଚାଲିଚି ମୋରୋ ତ ଏଇ କମ୍ପିଟେଟିବ୍ ଏକ୍ସାମ ଚାଲିଚି କମ୍ପିଟେଟିବ୍ ପଢ଼ାପଢ଼ି ଚା ଚାଲିଚି ଏମିତି ଆଉ ଆଉ ବାପା ମା ଏଇ ଦି ଜଣ ଆଉ ଆଉ ଦିଦି ଦିଦିଙ୍କ ମ୍ୟାରେଜ ହେଇଯାଇଚି ଆଉ।
ଦିଦି ଦିଦିଙ୍କି ମ୍ୟା
ହଁ ସେ ହେଇଯାଇଚି ତାଙ୍କର।
ଓଃ ଆଚ୍ଛା ତମେ ତାହାଲେ ସାନ ଆଉ।
ହଁ ମିଡ଼ିଲି ଆଉ ମୋ ତଳେ ଆଉ ଅଛି।
ହଁ।
ଆଉ ତମର ସକାଳେ କଣ ଖାଇବା ଆଁ ଖାଇତ ସାଇଲଣି ତମେ ଆମେ ଆମର ଖାଇବା ବନା ହବ ଆମେ ଖାଇବୁ ବନା ଆମର ତ ଉଁମ୍ ଜଳଖିଆ ଆମେ ଖାଇଦୋଉ। ଶୁଖିଲା ଜଳିଖିଆ ଯେତିକି। ତାପରେ ଦିନ ପାଇଁ ରୋଷେଇ ଆଉ।
ହୁଁ ହୁଁ ଦିନ ପାଇଁ ରୋଷେଇ କରି ପୁଣି ଖାଇବା ଏଇ ତ ଏଇ ରଙ୍ଗ କରିବି ଦୁଇ ଦିନ ତ କଟିବ ଆଉ କଁ କରିବୁ ହଁ
ଆଉ ନିଜେ ରୋଷେଇ କଲେ ତିନି ବେଳା ଖାଇାବ ଆମର ନାରଦ କରିଦେଇ ଯାଇଚନ୍ତି ଆଉ ତିନି ବେଳା ଖାଇବ ଗୋଟେ ବେଳା ଖା
ହଁ ହଁ ଆଉ ଗରମ କେମିତି କଣ ହୋଉଚି ତମ ସେପଟେ?
ଗରମ ପ୍ରବଳ ଗୁଳୁ ଗୁଳି ପ୍ରବଳ।
ହୁଁ ହୁଁ।
ବର୍ଷା ନାଇଁ ନା ବର୍ଷା ପାଞ୍ଚ ଛଅ ଦିନ ହେଲା। ଇନ ନାହିଁ ବର୍ଷା ତ ଏଥର ଆରମ୍ଭ ହିଁ କରିନାହିଁ। ଥରେ ଦିଥରେ ଏମିତିଶ ଦଶ ପ ଦଶ ମିନିଟ ପନ୍ଦର ମିନିଟ- ଏଁ ଦ ବର୍ଷା ହେଇଥିଲା। ନାହିଁ ଏବେ। ବର୍ଷା ତ କଁ କୋହୁଚନ୍ତି ଏଥର ହବନି ବୋଲି ଅଳ୍ପ ହବ।
ହୁଁ ହୁଁ ହଁ ଏଇଥର ଟିକେ ଇଏ ଅଛି ତ ସେଥିପାଇଁ ଟିକେ କମ୍ ହେବାର ସମ୍ଭାବନା ଅଛି ଯଦି କମ୍ ହେଲା ବି ସେଇଟା ବି ବହୁତ ପ୍ରୋବ୍ଲେମ ଚାଷ ଫାସ ପାଇଁ ପରିବା ଫସଲି ପାଇଁ ସେଟା ବି ବହୁତ ପ୍ରୋବ୍ଲେମ ହଉନି ହଁ ମରୁଡି ହେଇଯିବ ଯଦି? ସେମାନେ ଚାଷ କଲେ ପୁଣି କିଛି ହବନି କେନାଲ ସୁବିଧା ସବୁଆଡେ ତ ନାହିଁ ନା?
ନା।
ସେଇଟା ଏଇ କେନାଲ ଥିଲେ ବି ଆମପଟେ ତ ଯଉ ପ୍ଲାଣ୍ଟ କରୁଛନ୍ତି ଚିଙ୍ଗୁଡି ପ୍ଲାଣ୍ଟ ସେଥିରେ ଲୁଣିପାଣି ପକଉଛନ୍ତି ଲୁଣିପାଣିରେ ଚାଷ ତ ହେଇପାରିବନି ସେଟା ତ ଗଛ ମରିଯିବ ଆହୁରି ଆଉ ସେଥିପାଇଁ ବି ବହୁତ ସାରା ଅସୁବିଧା ହଉଛି।
ଆଛା।
ଦେଖିବା ଦେଖିବା ଆଉ କଣ ହଉଛି ଆଉ ଯଦି ହଁ ଯଦି ନହେଲା ତ ଭଲ ଯଦି ନହେଲା ତ ଭଲ। ମାନେ ଭ ନହେଲେ ବେଳେ ଯଦି ମାନେ ବର୍ଷା ହେଲା ତାହେଲେ ଆହୁରି ଭଲ ଆଉ ଆରାମସେ ଫସଲ ଫସଲ ଚାଷ କରିପାରିବେ ଇ କରିପାରିବୁ ଆଉ
ହଁ।
ବ
ଆଛା ଆଉ କଣ ଆଉ କିଛି କହିବ ନା ଆମେ କଲ ଟାକୁ
ହଉ ହଉ ହଉ କଣ କର କର ପରେ କଥା ହବା ହଉ।